ଭଉଣୀ ନମସ୍କାର।
ହଁ ନମସ୍କାର।
କଣ କରୁଥିଲେ?
ମୁଁ ଏଇଠି ବସିଛି ଆଉ ଆପଣ?
ହଁ ମୁଁ ଏଠି ବସିଛି ଆଉ। ଆଉ ପଢାପଢି କେମିତି କଣ ଚାଲିଛି ଏବେ?
ହଁ ପଢାପଢି ତ ଭଲ ଚାଲିଛି ଆଉ ଆପଣଙ୍କର?
ହଁ ମୋର ବି ସେ ଭଲ ଚାଲିଛି।
ଆଉ ମୋର ତ ଏବେ ପ୍ଲସ ଟୁ ସଇଲା ମୁଁ ନର୍ସିଂ କରିବି ବୋଲି ଭାବିଛି ଆଉ। ନର୍ସିଂ କଲେ ଲୋକଙ୍କୁ ସେବା କରିବି ଆଗକୁ ଭାବିଛି।
ହଁ ମାନେ ହଁ ଭଲ
କଣ ପଢାପଢି କ?
ହଁ, ମୋର ଏବେ ପ୍ଲସ୍ ଟୁ ମାନେ ହେଲା ସେକେଣ୍ଡ ଇଅର।
ଓହୋ, ଆଚ୍ଛା। ଆଉ ଘରେ ଏଇନୁ ସମସ୍ତେ କିଏ କିଏ ଅଛନ୍ତି।
ଘରେ ସମସ୍ତେ ଅଛନ୍ତି, ମାନେ ବାବା, ବୋଉ, ଭାଇ, ଭଉଣୀ, ଦାଦା, ଖୁଡ଼ି।
ବଡ଼ ବୋଉ, ବଡ଼ବାପା, ମାନେ ଆମର ବହୁତ ବଡ଼ ପରିବାର। ଆଉ ଆପଣଙ୍କର?
ହଁ, ଆମର ବି ସେଇ ବାପା, ବୋଉ, ବଡଭାଇ। ଦାଦା, ଖୁଡି, ଜେଜେମା, ସାନଭଉଣୀ। ଏମତି ସମସ୍ତେ ଆଉ ମିଶିକି ବି ରୁହନ୍ତୁ ଆମେ ଆମେ ସମସ୍ତେ ରହୁ ଆଉ।
ହଁ ବହୁତ ଭଲ ଲାଗୁଥିବ ଆପଣଙ୍କୁ ମାନେ
ମିଶିକି ଯେହେତୁ ରହୁଛୁ ଗୋଟେ ପରିବାର ଯେମତି। ବହୁତ ଭଲ ଲାଗେ। ଆଉ କଣ ଖାଇଛ ଆଜି?
ହଁ, ଆଜି ଦିନରେ ଖାଇଥିଲି ଗୁପଚୁପ୍। ମାନେ ଆଜିକାଲି ଆମେ ତ ମାନେ ବାହାର ଖାଦ୍ୟ ହିଁ ବେଶୀ ଖାଉଚେ ଭଲ ପାଉଚେ। ଆଜିକାଲି ଆଉ ଘର ଖାଦ୍ୟ ହିଁ ଆମକୁ ଆଉ ଏତେ ମାନେ କଣ କହିଲେ ଭଲ ଲାଗୁନି। ବାହାର ଖାଦ୍ୟ ଖାଇବାରେ ଆମେ ଇଏ ଆଉ ଆମେ ଯା
ବାହାର ଖାଦ୍ୟ ଖାଇବା ଉଚିତ ନୁହେଁ କିନ୍ତୁ।
ହଁ ମାନେ ଆମ ଦେହ ପାଇଁ ବହୁତ କ୍ଷତିକାରକ ଆମେ କିନ୍ତୁ
ହଁ।
ଆଜିକାଲି ଯୋଉ ଲୋକମାନେ ମଧ୍ୟ ମାନେ କିଏ କେହି ମାନୁନାହାନ୍ତି ବାହାର ଜିନିଷ ଖାଉଚନ୍ତି।
ହଁ। କିନ୍ତୁ ଖାଇବା କଥା ନୁହେଁ କେତେବେଳେ କେମିତି ଖାଇଦେବୁ ଆଉ। ଯୋଉ ଖାଇଦବ ଅ ସବୁବେଳେ ଖାଇବନି ଆଉ।
ହଁ ଏଟା ଠିକ୍ କଥା ମାନେ ସବୁବେଳେ ଖାଇବାଟା ବି ଭଲ ନୁହଁ କାହିଁକି ନା। ଆପଣ ଜାଣିଛନ୍ତି ଆମେ ଯୋଉ ମଇଦା ଜିନିଷ ଖାଉଛେ ସେ ମଇଦା ଜିନିଷ ତ ଆମର ହଜମ ହବାକୁ ତ ଦିନ ଟାଇମ ନଉଚି ମାନେ ହଜମ ହବା ଗୋଟେ ସପ୍ତାହ ଲାଗିଯାଉଚି। ହଜମ ହବାକୁ କିନ୍ତୁ ଆମେ ଜାଣିପାରୁନେ, ଆମେ ସିନା ହେଲେ ଆଜିକାଲି ଲୋକ ଖାଇ ଯାଉଚନ୍ତି ମଇଦା ମାନେ ମଇଦାରେ ସବୁ ଜିନିଷ ଖାଉଚନ୍ତି। ନା ଯେମତି କି ମାଗି ଗୁପ୍ ଚୁପ୍ ମାନେ ମାନେ ସବୁ ମଇଦାର ଖାଇଲେ ତ ସେଇ ମଇଦାଟା ହଜମ ହେବାକୁ ଗୋଟେ ସପ୍ତାହ ଲାଗେ।
ହଁ ଯେମିତି ମୋମୋ ହେଇଠି ହଉଛି ମଇଦାରେ ମୋମୋ ଟା ତ ଆମ ଦେହ ପାଇଁ ଭଲ ନୁହେଁ।
ହଁ।
ଫାଷ୍ଟଫୁଡ୍ ଜିନିଷକୁ ଦୂରେଇ ରଖିବା ଉଚିତ ଆମ ଦେହ ପାଖରୁ।
ଲୋକମାନେ ସେଇ ସେଇଗୁଡ଼ାକ ହିଁ ଖାଉଚନ୍ତି।
ପ୍ରାୟତଃ ଛୋଟ ଛୁଆ ହିଁ ଏଉରା ଖାଉଚନ୍ତି।
ହଁ, ବହୁତ ଛୋଟ ପିଲାମାନେ ଦେଖିବେ ଖାଲି ମ୍ୟାଗି ଖାଉଥିବେ।
କୁର୍ କୁରି। ମାଗି ଏଉରା।
କୁୁରକୁରି ମଧ୍ୟ ଜଳୁଛି।
ହଁ, ତାକୁ ନିଆଁ ଲଗେଇିଲେ ଜଳୁଛି ସେଇଟା ଆମେ ଯଉ ଯେହେତୁ ଖାଉଛି ଆମ ପେଟ ପେଟରେ ତାହାର ସେଇଟା କଣ ହଉଥିବ।
ହଁ, ତଥାପି ମାନେ ପିଲାମାନେ ଖାଉଚନ୍ତି।
ହଁ, ଘର ଲୋକ ଯଦି ଏମାନେ ମନା କରିବେ ଯାହାହେଲେ ଯାହା ଗୋଟେ ହବ ଆଉ ମନା ନ କଲେ ଯଦି ଛୋଟ ଛୁଆଙ୍କୁ ଆମେ କୁର୍ କୁରି ଦେବା ତାଙ୍କର ଅଭ୍ୟାସ ହିଁ ହବ ଖାଇବା ପାଇଁ।
ହଁ।
ଆପଣଙ୍କ ଘରେ ଯଦି କିଏ କଣ ଛୋଟ ଛୁଆ ଅଛନ୍ତି ତାହେଲେ କୁର୍ କୁରି ତାଙ୍କୁ ଦିଅନ୍ତୁନି ଖାଇବା ପାଇଁ।
ହଁ। ଆମେ ତ ମାନେ ଘରେ କହିକି ବନ୍ଦ କରିଦେବା ହେଲେ ଯୋଉ ଗୋଟେ ଗୋଟେ ଲୋକମାନେ ମଧ୍ୟ ଯୋଉମାନେ ବୁଝୁନାହାନ୍ତି। ଖାଉଚନ୍ତି। ସେମାନେ ବି ତ ସେମାନଙ୍କୁ ବି ଆମର ଅନୁରୋଧ ସେମାନେ ବି ମାନେ ମାନେ ବନ୍ଦ କରନ୍ତୁ ମାନେ ବେଶୀ ଖାଇ ଖାଆନ୍ତୁନି ମାନେ ହଁ ସ ସପ୍ତାହ କୁ ଥରେ ଖାଆନ୍ତୁ କି କଣ କିନ୍ତୁ ଆଜିକାଲି ସବୁଦିନ ଖାଉଚନ୍ତି ଫାଷ୍ଟଫୁଡ ସବୁଦିନ।
ବାହାରକୁ ତ ଯିବେ ମାନେ ବାହାର ଜିନିଷ ଖାଇଏ ସକାଳୁ ଉଠ ଠୁଠୁ ଜଳଖିଆ ତାଙ୍କର ଇଚ୍ଛା ମାନେ ଖାଇବାକୁ।
ହଁ।
ହୁ ଜଳଖିଆ ତ ଖାଇଲେ ହିଁ ଆମ ଦେହ ହିଁ ଖରାପ ହବ ମାନେ ସିଏ ଯେହେତୁ ପୋଡା ତେଲରେ ଛାଣୁଛନ୍ତି। ସେ ତେଲ ଟା ଆମ ଦେହକୁ ଯାଇକି ଆମ ଦେହରେ ମାନେ ଚର୍ବି ବି ହଉଛି।
ହଁ, ଆଚ୍ଛା ମ୍ୟାଡାାମ ଆଗ କାଳ ରେ କଣ କହିଲେ ମାନେ ଝିଅ ମାନଙ୍କୁ ବେଶୀ ପଢ଼ିବାକୁ ଦଉନଥିଲେ।
ହଁ ହଁ ସେ କହୁଥିଲେ କି ଝିଅ ପିଲା ଅଧିକା ପଢ଼ି କି କଣ କରିବେ।
ହଁ।
ସିଏ ତ ବାହା ହେଇଯିବେ।
ହଁ ସେ ତ ବାହା ହେଇଯିବେ, ମାନେ ତାଙ୍କର କଣ ଧାରଣା ଥିଲା ତାଙ୍କର ଧାରଣା ଥିଲା କି ଆଉ ଇଏ ତ ଝିଅ ପିଲା ଟା ଏ ଆମକୁ କଣ ପୋଷିବ। ହଁ ଗୋଟେ ପୁଅ ଟା ହେଇଥିଲେ ସିଏ ଆମକୁ ପୋଷିବ।
ହୁଁ।
ସେମାନେ ଏଇଆ ଧାରଣା ରଖି ଆଗ କାଳରେ ଝିଅ ମାନଙ୍କୁ ମାନେ ପଢ଼ିବାକୁ ଅଧାରୁ ବନ୍ଦ କରିଦଉଥିଲେ, ବାହା କରିଦଉଥିଲେ
ଘରୁ ମାନେ ବି ଛାଡ଼ୁ ନଥିଲେ, ସେ କହୁଥିଲେ କି ଘର ଭିତରେ ତମେ ରୁହ।
ହଁ ଆମେ ଯଦି ଆହୁରି ଶହେ ବର୍ଷ ତଳକୁ ଯିବା ତ ମାନେ ଗୋଟେ ଝିଅ ମାନେ ଗୋଟେ ନାରୀ ମାନେ କଣ କହିଲ ମାନେ ଯଦି ତା ସ୍ଵାମୀ ମରି ଯାଉଥିଲା ତା ସ୍ଵାମୀ ଉପରେ ତାକୁ ଜିଅନ୍ତା ମଧ୍ୟ ଜାଳି ଦଉଥିଲେ। ମାନେ ତା ସ୍ଵାମୀ ମରିଗଲା ମାନେ ସିଏ ମଧ୍ୟ ବଞ୍ଚି ବନି ହଁ ସିଏ ମଧ୍ୟ ବଞ୍ଚିବନି। ଏଇଟା କଣ ଠିକ କରୁଥିଲେ? ହଁ ଏଇଟା କଣ ହଁ ଏଇଟା କଣ ଠିକ କରୁଥିଲେ କି?
ନାଇଁ ନାଇଁ ଏରା ଭୁଲ।
ହଁ, ମାନେ ତା ସ୍ଵାମୀ ଯେହେତୁ ଯଦି ମରିଗଲା ତ ସିଏ ବି ଗୋଟେ ମାନେ ମଣିଷ ନା ତ ବଞ୍ଚିଛି ନା ତ ତାକୁ ମଧ୍ୟ ଦାହା କରିଦଉଥିଲେ ସେଇ ବ
ହଁ ହଁ, ସେ କହୁଥିଲେ କି ତୁ ଅଶୁଭ ତୋ ସ୍ୱାମୀ ମରିଯାଇଛି ଯେହେତୁ।
ହଁ। ଏଇଟା ମାନେ ଆଗରୁ ବହୁତ ଭୁଲ କରୁଥିଲେ ଆଉ ଝିଅ ମାନଙ୍କୁ ମଧ୍ୟ ଯୋଉ ପାଠ ପାଠ ପଢ଼ଉ ନଥିଲେ। ଏବେ ବି ମଧ୍ୟ ଅଛନ୍ତି କେତେ ଜଣ ମାନେ ଝିଅ ମାନଙ୍କୁ ପାଠ ପଢ଼ଉ ନାହାନ୍ତି ବେଶୀ। ତ ଝିଅ ମାନେ କଣ ଆମ
ସେମିତି ତାଙ୍କ ଘରେ କହନ୍ତି କି ମାନେ ତମେ ମତେ ଝିଅ ପିଲା ଏତେ ପଢ଼ି କି କଣ କରିବ ବାହା ହେଇଯିବ। ।
ନାଇଁ ନାଇଁ ଆଜି ମାନେ କଣ କହିଲେ ଆଜିକାଲି ଯୁଗ ଯେଉଁଠି ପହଞ୍ଚିଲାଣି, ଆଜିକାଲି ଗୋଟେ ଝିଅ ଗୋଟେ ନାରୀ ମାନେ ସବୁଠି ଅଛି ସବୁଠି। ମାନେ କୋଉ ବିି କାମ ତ ସେ କୋଉ ବି କାମରେ ନଥିବୁ ବୋଲି ନାହିଁ ସବୁ କାମ। ସିଏ ତ ଆଜିକାଲି ଗୋଟେ ବସ୍ ଚଲେଇଲାଣି, ଗୋଟେ ପ୍ଲେନ୍ ଚଲେଇଲାଣି ଟ୍ରେନ୍ ଚଲେଇଲାଣି। ଝିଅ କଣ ନ କରୁଛି ଆଜିକାଲି କହିଲେ ଆପଣ। ସବୁ ଆଜିକାଲି ଯୁଗରେ ସବୁ କରୁଛି। ହଁ ତ ମାନେ ଯୋଉ ମାନେ ଏଇ କାମର ମାନେ ଭୁ ମାନେ ଭୁଲ ନୁହଁ ମାନେ ମାନେ ଯୋଉ ବାପା ମା ମଧ୍ୟ କହୁଛନ୍ତି କି ନାଇଁ ଆମ ଝିଅ ନ ପଢ଼ୁ। ନାହିଁ ତାକୁ ପଢ଼ାନ୍ତୁ ପଢ଼େଇକି ମଧ୍ୟ ତାଙ୍କୁ
ହଁ।
ଆଜିକାଲି ତ ଝିଅ ସବୁଠି ଅଛନ୍ତି ସବୁ କାମ କରୁଛନ୍ତି।
ହୁଁ ହୁଁ।
ତ ସିଏ ବି ତ ପଢ଼ିଲେ ତାର ମଧ୍ୟ ମନ ଅଛି, ଇଚ୍ଛା ଅଛି କି ମୁଁ ପଢ଼ି କି ଏଇ କି ଡାକ୍ତର ଟିଏ ହେବି, ଶିକ୍ଷକ ଟିଏ ହେବି। ହଁ।
ଆଉ ପୁଅ ପିଲା, ପୁଅ ପିଲା କଣ ଆଜିକାଲି ସମସ୍ତେ ମାନେ ପୁଅ ପିଲା ମାନେ ବାହାରେ ମଦ ପିଉଛନ୍ତି, ଏ ସିଗାରେଟ ଟାଣୁଛନ୍ତି, ବିଡ଼ି
ହଁ ଏଇଟା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ତଥାପି ମଧ୍ୟ ମାନେ ମାନେ ସେମାନେ ଟାଣୁଛନ୍ତି।
। ତାଙ୍କୁ ମାନେ ଲୋକଙ୍କୁ କୁହାହୋଉଛି ବି ଏଗୁରା ମାନେ ଦେହ ପାଇଁ ସେ ତଥାପି ସେମାନେ ମାନୁନାହାନ୍ତି ନିଜ ମାନେ ନିଜ ଇଏକୁ ନିଜେ ଡାକୁଛନ୍ତି ଯେମତି ରୋଗକୁ।
ଆ ଆଚ୍ଛା ମ୍ୟାଡ଼ାମ୍ ମୋବାଇଲଟା ଯେଉଁ ଏବ୍ ବାହାରିଲା ମୋବାଇଲଟା ତ ଆମ ବହୁତ ଉପକାର ମଧ୍ୟ କରୁଛି। ଆଗ କାଳରେ କଣ କହିଲେ ମାନେ ଯ ଯୋଗାଯୋଗ ହବା ପାଇଁ ମାନେ କିଛି ଗୋଟେ ନଥିଲା ଚିଠି ମାଧ୍ୟମର ଯୋଗାଯୋଗ ହେଉଥିଲା। ମାନେ ଯଦି ଗୋଟେ ଏ ମାନେ ଗୋଟେ ଧର କିଏ ଘରୁ ଜଣେ ଯାଇଛି। ଯିଏ ଯାଇଛି ସେ କେବେ ଫେରିବ ମଧ୍ୟ ଲୋକ ଜାଣିପାରୁନଥିଲେ।
ବହୁତ ଅସୁବିଧା ହଉଥିଲା ହେତବେଳସିକି।
ଥିଲା ମୋବାଇଲଟା ତ ଏବେ ବାହାରିଲା କିନ୍ତୁ ଆଜିକାଲି ଲୋକମାନେ ମୋବାଇଲକୁ କୁ ବ୍ୟବହାରରେ ମାନେ ୟୁ କୁ ବ୍ୟବହାର ମାନେ ଯେତିକି ମାନେ ଯୋଉଟା ବ୍ୟବହାର ମାନେ ଯୋଗାଯୋଗ ପାଇଁ ଆମକୁ ବହୁତ ସୁବିଧା ହେଲା ଆମ ଫୋନ ବାହାରିବା ଦ୍ଵାରା ଆମେ ଏ ଏଇ ଲୋକ ଟା କୋଉଠି ଅଛି ଆମେ ଜାଣିପାରୁଛେ। କିନ୍ତୁ ଲୋକମାନେ ମୋବାଇଲ ଟା କୁ ମୋବାଇଲ ମାନେ ବ୍ୟବହାର ଯେମିତି କରିବା କଥା ଲୋକମାନେ ସେ ବ୍ୟବହାର କରୁନାହାନ୍ତି ମୋବାଇଲ କୁ ମୋବାଇଲ କୁ ବାରମ୍ବାର ଦେଖୁଛନ୍ତି
ଅଧିକ ସମୟ ଦେଖିଲେ ଆମକୁ କ୍ୟାନସର ବି ହେଇପାରେ ଆଖି ଖରାପ ହେବ ସେଟା ସେ ସ୍କ୍ରିନ୍ ଉପରେ ପଡୁଛି ନା ଆମ ମୁହଁ ସ୍କ୍ରିନ୍ ଉପରେ।
ହଁ କିନ୍ତୁ ଲୋକମାନେ ସେଇଟାକୁ ମାନେ ହ କଣ କହିଲେ ମାନେ ବାରମ୍ବାର କରୁଛନ୍ତି ସେଇ କାମଟାକୁ ଯୋଉ କାମଟା ମାନେ ଆମ ପାଇଁ କ୍ଷତିକାରକ। ଲୋକମାନେ ସେଇ କାମକୁ ବାରମ୍ବାର କରୁଛନ୍ତି।
ହଁ।
ତ ଆଜିକାଲି ଦେଖିଥିବେ ମ୍ୟାଡମ ଆପଣ ଛୋଟ ଛୋଟ ଛୁଆ ମାନେ ମଧ୍ୟ ମୋବାଇଲ ଦେଖୁ ଛନ୍ତି।
ସେ ଜିଦ୍ଦି କରୁଛନ୍ତି ମାନେ ମୁଁ ଖାଇବି ଯଦି ଫୋନ ଦିଅ ମୁଁ ଫୋନ ଦେଖିକି ଖାଇବି।
ଖାଲି ମୋବାଇଲ ଦେଖୁଛନ୍ତି ତ ମାନେ ଆଜିକାଲି ଏଇ ମାଧ୍ୟମରେ ଆମେ କହିବା କି ଛୁଆ ମାନଙ୍କୁ ମଧ୍ୟ ମୋବାଇଲ ମାନେ କମ ଦିଅନ୍ତୁ ଯେହେତୁ ସେ ଛୋଟ ପିଲା ତାଙ୍କ ମାନେ ଆଖି କଣ ବହୁତ କୋମଳ ତ ସେ ଯଦି ଛୋଟ ଯେତେବେଳେ ସେ ବାରମ୍ୱାର ଫୋନଟାକୁ ଅନେଇ ରିହିବେ
ଆଜିିକାଲି ପ୍ରାୟ ଦେଖିଥିବ ତ ସମସ୍ତଙ୍କ ମାନେ ଛୋଟ ଛୋଟ ଛୁଆଙ୍କ ଆଖି ହିଁ ଖରାପ ହଉଛି ଏବେ ଚଷମା ୟୁଜ୍ କରୁଛନ୍ତି ସମସ୍ତେ।
ହଁ।
ମୋବାଇଲ ଦେଖିବା ଦ୍ଵାରା ତାଙ୍କ ଆଖି ହିଁ ଖରାପ ହଉଛି।
ହଁ। ମାନେ ଛୋଟ ଛୁଆଙ୍କୁ ମାନେ ଆପଣଙ୍କ ଘର ବି ଯଦି ଛୋଟ ପିଲା ଥିବେ ଆପଣ ମାନେ ବହୁତ ମାନେ ମୋବାଇଲ୍ ବେଶୀ ଦେବେନି।
ହଁ ହଁ ଆମେ ତ ଦଉନୁ ଛୋଟ ଛୁଆଙ୍କୁ ମୋବାଇଲ ଦେଖିବା ପାଇଁ।
ହଁ।
ଆଉ ରାତିରେ କଣ ଖାଇବ?
ରାତିରେ ମାନେ ସଜ ଭାତ ଆଉ ଭଜା ଭଜି ଯଦି କଣ ହେଇଥିବ ଆଉ ଆପଣ?
ଆଉ ରାତିରେ ଆମେ ମୁଁ ଖାଉଛି ରୁଟିକି ସନ୍ତୁଳା ହେରିକା ଯାହା ଯଦି ହବ ମୁଁ ଖାଇବି ଆଉ। ଆମ ଘରେ ଯେହେତୁ ଡାଇବେଟିସ ଲୋକ ରହୁଛନ୍ତି ତ ସେଥିପାଇଁ ରୁଟି ହଉଛି ଆମର ରାତିରେ।
ହଁ ତାପରେ ବି କଣ କହିଲେ ଏବେ ବର୍ଷା ଦିନ ବି ରୁଟି ଖାଇବାକୁ ଭଲ ଲାଗିବ ବେଶ ଭାତ ଖାଇବାକୁ ଭଲ ଲାଗିବନି ଖରା ଦିନ ହେଇଥିଲେ ହଁ ଗରମ ହେଇ ଥାନ୍ତା ମାନେ ଭାତ ଖାଇବାକୁ ହିଁ ଇଚ୍ଛା ହେଇଥାନ୍ତା। ଏବେ ମାନେ କଣ କହିଲେ ଖାଲି ଗରମ ଜିନିଷ ରାତିରେ ଭାତ ଖାଇବାକୁ ଇଚ୍ଛା ମାନେ ରୁଟି ଖାଇବାକୁ ଇଛା ହବ ମାନେ ଗରମ ଗରମ ଖାଦ୍ୟ ହିଁ ଖାଇବାକୁ ଇଚ୍ଛା ହବ।
ହଁ। ଆଉ ତ ବର୍ଷା ହଉଛି ଯେ ବାହାରୁ ମାନେ ଘରୁ ବାହାରକୁ ଆଉ ଯାଇ ହଉନି। କେତେ ଜୋର ବର୍ଷା ହଉଚ।
ହଁ ମ୍ୟାଡ଼ାମ, କିନ୍ତୁ ବର୍ଷା ଦିନେ ତ ବର୍ଷା ହବ ନା ଆଉ ବଷ ତେ ଦିନେ ତ ବର୍ଷା ହବ ନା ତ ଆମ ଆମ କ୍ଷେତ୍ରରେ ତ ଆମେ ବା କାମ କ୍ଷେତ୍ରରେ ତ ଆମେ ବାହାରିବା ନା? ସେ ଯାହାବି ହଉ ମାନେ ଯେହେତୁ ଋତୁ ଆମର ବାର ମାସକୁ ଛଅଟା ଋତୁ
ହୁଁ
ଋତୁ ଅନୁସାରେ ଆମେ ତ ଯେମିତି ହେଲେ ବି ବାହାରିବାକୁ ପଡିବ ନା?
ହଁ ହଁ।
ତ ଯାହା ବିି ହେଲେ ଆମକୁ ଆମ କର୍ମ କ୍େତ୍ରରେ ଯିବାକୁ ପଡିବ।
ହଁ ହଁ। ହଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ।